ହଁ।
ଡାକିଲେ ତୋ ଭାଗ୍ୟ ଭଲ
ହ, ହ ମୁଁ ଭାବିଲି ଏତେବେଳ ଉଠଉନି କଣ ଲାଗିଲାନି ନା କଣ
ରିଜେକ୍ଟ ହେଇଯାଇଥିଲା ଆଜି ମୋର ରିଜେକ୍ଟ ହେଇଗଲା ଆଉ।
ହୁଁ।
କରୁଛି ପା ଲେଖିକି ହଉ ଆଉ
ଆଉ କଣ କରୁଛୁ
ଛୁଆ ଗୁରା ମାଡ଼ଗୋଳ ଲାଗିଲେ ମୋ ଛୁଆ ଗୁରା ମାଡ଼ ଗୋଳ ଲାଗିଲେ ରାଗି କି ପଳେଇଆଇଲି ପଦା
କାଇଁ ଦି ଜଣ ମାଡଗୋଳ କାଇଁ ନାଗୁଛନ୍ତି?
ଖାଲି ଟା ଟେନସନ ଦଉଛି, ଏ ଗାଈ ଆଇଲା ଗାଈକି ବାନ୍ଧିକି ତାକୁ ପିଇବାକୁ ଦେଇକି ତା ଆଗରେ ଏଇ ଯୋଉ କୋବି ପତ୍ର ମେଞ୍ଚେ କସିକି ବସ୍ତେ ଆଣିଥିଲେ ମଉସା ସକାଳୁ ଯାଇଥିଲେ ପରିବା ପତ୍ର ଆଣିବାକୁ। ତା ଆଗରେ ପକେଇକି ଆଇନି ସେଟା ତ ଘାସ ପେଟ ନେଇେକି ଚରିକି ଆସୁଛନ୍ତି କୋଉ ଆଉ ସେ ଗୁରା ଖାଇବେ।
ହୁଁ।
ତାଙ୍କର ଏ ଯୋଉ କଲେଷ୍ଟ୍ରଲ୍ ବଢି ଯାଇଛି ଏଁ କି କଣ ଔଷଧ ଖାଉନାହାନ୍ତି। ତୋ ବା ନାଲୋ ତ ମଉସା ମୁଁ କହିନି ଖାଲି ପେଟ
ଖାଇ
ଖାଲି ପେଟରେ ଟେଷ୍ଟ ହବ ମୁଁ କହିଲି ଯା ସେଇ ଦିନରୁ ପନ୍ଦର ଦିନ ଖଣ୍ଡେ ହେଲାଣି ମୁଁ କହିଲି ଔଷଧ ଖାଉ ନା ଯାହା ଟେଷ୍ଟ କରିକି ଆସିବ ତାପରେ ଯାଇକି ତମକୁ ହଁ ଖାଇବ ମୁଁ ରୋଷେଇ କରିନି କାଲି ଠାରୁ କହିିଥିଲି କହିଲେ କାଲି ଯିବି ସ ମାଛ ଫାଛ ଆଣିକି ଆସିି ସେଆକୁ ସକାଳୁ ପା ଯାଇଥିଲି ସାତଟା ବେଳକୁ। ପରିବା ସଉଦା ମାଛ ଆଣିକି ଟେଷ୍ଟ ଫେଷ୍ଟ କରିକି ଆସିଲି।
ହୁଁ ହୁଁ।
ସେଇଆକୁ ପ ପଖାଳ କହିଲେ ପଖାଳ କରିଦେ ମାଛ ଭାଜି ଦେ ଖାଇଦେବା। ଶାଗ ଆଣିଥି ମାଛ ମସଲା ମୁଁ କହିଲି ମୁଣ୍ଡ ଦିଟା ରଖିଦେବି ପୋଇଘାଣ୍ଟ କରିବି ଆଉ ମ ଇଚ୍ଛା ହେଲାନି ଆଜି କରିଆକୁ। ମୁଁ କହିଲି ଥାଉ ଶୁକ୍ରବାର ଦିନକୁ ମୁଁ ଦିଟାଙ୍କ ପୋଇବାରି ରେ ମାଡିଛି ଦିଟା ଡଙ୍କ ଆଣିକି ଛିଞ୍ଚିଡା କରିମି ସେରା ଖାଇ ପିକି ଖାଇ ପିକି ମଜା ଧୁଆ ଶଇଲା ଉଠିକି ଶୋଇଛି ସେ ସବୁ୍ ମାଡ଼ ଗୁଳ ଲାଗିକି ମୁଁ ମୋର ପଳେଇଆଇନି।
ତମର ସବୁ ଖାଇ ପିଇ ସାଇଲଣି?
ହଁ ଆମର ସବୁ ଖିଆ ପିଆ ସଇଲାଣି। ତମର?
ହଁ ଆମର ହେଇନାହିଁ। ମା ହେରିକା ଖାଇସାଇଲେଣି ଏଇ ବାବା ଗାଧେଇ ହଁ।
ପଖାଳ ଖାଇ ଦେଇଥିବ ବକତେ।
ହଁ ସକାଳେ ପଖାଳ ଖାଇଥିଲା ଚା ଖାଇନଥିଲା ଏଇ ବାରଟା ବେଳେ ପଖାଳ ଖାଇଥିଲା।
ହୁଁ।
ସେଆକୁ ବାବା ଖାଇନାହାନ୍ତି ପୁଅ ଖାଏନି ମୁଁ ଖାଇନି ନା।
ଜିନ ମାନ ସାଧା। ହାଲୋ କିଲୋ ତୋର ତ ରବିବାର ତ ମାମା ହେଇନଥିଲା। ଇଲୋ ତୋ ରବିବାର ତୋ ମାମା ଖାଇନଥିଲେ ଆଜି କଣ ସାଦା କରିଦେଇଛ?
ରବିବାର ବି କୋଉଠି ଆମର ଆଇଁଷ ହେଇଥିଲା କି ରବିବାର ତ ଆମର ଅଣ୍ଡା ଖାଇଥିଲୁ।
ଆମର ଏଥର କିଛି ହେଇନି କୋଉଥିରେ କୋଉ ହଁ। ଏଇ ଆଜି ଦେଖିଆ ରାତିରେ କଣ ଯଦି ବିରିୟାନୀ ଫିରିୟାନୀ ଖାଇଦବ ନା ବା।
ବିରିୟାନୀ ଅର୍ଡର କରିବ ନା ଘରେ ଘରେ ବନେଇଲାବଳକୁ ବହୁତ
ନାଲୋ ଘରେ ବନେଇବ କିଏ? ମୁଁ ବନାଏ ଯଦି ମାମା ମତେ ହେଲ୍ପ କରେ ଆଉ ହୁଁ ଆଉ ସିଏ ତ ଏଇକିନା ଏକୁଟିଆ କରିହବନି ଜଣେ କେବେ କିଣିକି ଆଣିବୁ।
ତମର ତିନି ପ୍ଲେଟ ହେଲେ ଯାଇକି ହବ ହଉ ତିନି ପ୍ଲେଟ କୋଉଠି ହବ କି ଜଣକା ପ୍ଲେଟ ନେଇ ଖାଇ ଦଉନଥିବ।
ଏ ବାବା ଖାଆନ୍ତିନି ଏତେ ବାବା ହେଇ ଥିରୁ ଟିକେ ଯଦି ଖାଇବେ ବାବା ଖାଆନ୍ତିନି। ଆମେ ତିନି ଜଣ ଯାକ ହଁ।
ତିନି ପ୍ଲେଟ ଆଣୁଥିବ ସେଇ ସାଙ୍ଗସୁଙ୍ଗା ହେଇ ଖାଇଦଉଥିବ ଆଉ। ଆଉ ତ ବଡ ବୋଉ ହେରିକା ଅଛନ୍ତି ନା ପଳିଲେଣି?
ନା ବୋଉ ଯାଇଛି ତା ବାପ ଘରକୁ ତାଙ୍କର ଆଜି ଆଠ ଦିନ ନା କଣ।
ପଳେଇଲେନି ନା ଅଛନ୍ତି ସେମାନେ?
ସେଟା ଆଉ ନା ପାସ ବୋଉ ଯାଇଛି ସେପା ତାବାପ ଘରକୁ କାଲି ଗଲା ହଁ ସୁଦଘର ଆଜି ଟାଉନ୍ ଅପା ଅଛନ୍ତି ଏଇଠି ନାଁ ଭାଇ ପଳେଇଚିନା। ଭାଇ ଲାଷ୍ଟ ରଜଦିନ ପଳେଇଲା କାଲି ନାଁ ନାଁ ପହର ଦିନଠୁ ଗଲାଣି। ନାଲୋ ମୁନା ଭାଇ ତାଚାକିରିକୁ ଯାଇଚି।
ହୁଁ ତୋପାଖକୁ ଆସେନା?
ସିଏ କାହିଁକି ଯିବ ଏଡ଼େ ତାମାମୁଁ ଘରକୁ ନା।
ହଁ ସେ ତୋପାଖକୁ ଆସିଥିଲାନା?
ମୋକତିକି ଆସିନିଲୋ।
ନା ହଁ ହଁ ହଁ ଗୋଟେ ଗଲି ନା ଫର୍ମାଲିଟି ହୁଁ ଆଉ ତୋ ମାମା କଁ କରୁଚି?
ମୋ ମାମା ବାହାରେ ତାର ଏଇ ଖାଇବା ପିଇବା ଏଇ ଚିନୁ ମାମା ହରିକା ଯାଇଥିଲେତ ଟାଉନନା କଣ ଯାଇଥିଲେ ତାଙ୍କ ଭଡ଼ାଟିଆର କଁ ଛୁଆ ହେଲା ଦେଖିବା ପାଇଁତ ସେଇଆକୁ ଫୋନ୍ କରିଥିଲେ ନା ତାଙ୍କ ଘରେ ଏଇଠିଯେ ଭଡ଼ାଟିଏ ସିଏ ତାଙ୍କର ଛୁଆ ହବାର ଥିଲା ହଁ ଟାଉନ୍ ମେଡିକାଲ୍ ଯାଇଥିଲେଖ ଦେ ଦେଖିଆକୁ ତାକୁ ସେଇଆକୁ ଫେରୁଚନ୍ତିଯେ ଫୋନ୍ କରିଥିଲେ ଭାତ ପଖାଳ ଖାଇବେ ବୋଲି ମାମା କହିଲା ହଁ ଅଛି ସେଇଆକୁ ବାଢ଼ିକି ଦେଉଥିଲା ବାବା ନେଇକି ଯିବେ ଦେଇକି ଆସିବେ ତାପରେ ଗାଧୋଇକି ଖାଇବେ ସିଏ।
ହଁ ତାରି ସବୁ ସେତ ଦି ଭାଇ ଭୋଉଣୀ ନଥିବେ?
ନା ଓମ୍ ଭାଇ ଆସିଚିପା।
ଓମ୍ ଭାଇ ମାନେ ଯୋଉ କା
କଳିଆ।
ଆଉ ଗୁଡୁନୁ ପଳେଇଚି ରଜରେ ଆସିନି କିଲୋ?
ନା ତାଙ୍କରବା ଛୁଟି ନାହିଁ।
ଦେଖେନି ରଜରେ ଝିଅ ସବୁ ଚାକି ଥିବେ
ହଁ ଆଉ ଛୁଟି ନାହିଁ ସେଜୁଲାଇ ଆଡ଼କୁ ଯଦି ଆସିବ ହଁ।
ତାର ଏବେ ବାହାଘର କରିନାହାନ୍ତି?
ନା ତାଙ୍କର ଏଇଖିଣା ବାହାଘର ନାହିଁ ସେତ ମନା କରୁଚନ୍ତି ବାହାପାଇଁ
ଭଉଣୀ ଭଉଣୀ ତମେ କଣ କହୁଚୁଲୋ ସୁବା କହିଚି
ତା ହଁ ତାଙ୍କୁମୁଁ ବେଳରୁ କଇଁଚି ଏ ଦେଖୁନୁ ବର୍ଷା ଦେଇବି ସେମିତି ମୋଠୁ ବଡ଼ ନୁହଁକି ମୁଁ କି ତାକୁ ତୁ ତା କହେ ବେଳେ ବେଳେ ତମେବି ପାଟରୁ ବାହାରିଯାଏ କିନ୍ତୁ ୟାଙ୍କୁ ମୁଁ ବେଳୁରୁ ଗୁଡ଼ୁନୁ ଦିଦିଙ୍କୁ ତମେ
ଭାଇ ଭଉଣୀଙ୍କର ତୁ ତାଟା ସମ୍ପର୍କ ଇଏ କରେ ଭାଇ ଭଉଣୀ ଭିତରେ ତୁ ତାଟା ସପ
ତୁ ତାଟା ହୁଏଯେ କିନ୍ତୁ ମୁଁ ଡାକେନି।
। ତୋର ବେଳୁରୁ
ଓମ୍ ଭାଇକୁ ତୁ ତା କରେ ଏଇ ଗୁଡୁନ୍ ଦିଦିଙ୍କୁ ନୁହଁ।
ହଁ ସବୁ
ବେଳୁରୁ ତାପରେ ଗୁଡୁନ୍ ଦିଦି ଏତେ ଆମ ସହିତ ମିଶିଲେକି ଏଇ ଓମ୍ ଭାଇ ସିନା ମୋସାଙ୍ଗିଆ ବୋଲି ବର୍ଷ ଦେଢ ବର୍ଷ ଆମେ ମିଶିଚୁ ଇଏ ଛୋଟ ବେଳୁ ତୁ ତା ଇଏସେ
ତୁ ନା ତମେ ତୁ।
କାଆକୁ? ମୁଁ ହଁ ମୁଁ ବା ପିଙ୍କ ଦେଇେଙ୍କୁ ମୁନା ହୋଇଙ୍କୁ ଗୁଡୁ ଦିଦିଙ୍କୁ ତମେ କୁହେ। ଆଉ ଆମେ ତିନି ଜଣ ଛୋଟ ଯାହା ରହିଲୁ ତୁ ଆଉ
ହୁଁ ହଁ ଏଇ ତି ଟା
ଆଉ
ହଁ ହଁ।
ଆଉ ତୋ ଗୋଡ ଖବର କଣ?
ଗୋଡ ଖବର କଣ ସେଇଆ ଆଉ ବଥାବଥା ଲାଗିଲାଣି ବସି ବସି କେତେ? କେତେ ବସିବୁ ତଥାପି ଆଉ ତ ଅଛି କୋଡିଏ ଦିନି ଏକୋଇଶ ଦିନ ଅଛି ଆ
ଚଲାବୁଲା କଲେ ବାରିଘର ଏଗର ସେଘର ହେଲେ ଟିକେ ନିଜେ ଭଲ ଲାଗିବ ଟିକେ। ଏସିିଟା ଆଇଲା ବୋଲି ତତେ ଟିକିଏ ରଖିଆ ହେଇଗଲା ନ ହେନେ ଆହୁରି କଷ୍ଟଟା ହେଇଥାନ୍ତା। ଯୋଉ ଗରମରେ ପୁରା ରାଗିଲେ ଛୁଆ ଗୁଡା ମାଡ଼ ଲାଗିଲେ ଦାଣ୍ଡରେ ଶୁକେଇସୁକା ଦେଇକି ଯିମିତି ନିଆଁ ଜଳୁଥିଲା ଦାଣ୍ଡରେ
ହଁ ତାଙ୍କୁ ଆଉ ତ ବୁଝଉନ ଏକାଥରକେ ଛାଡିକି ପଳି ଆଉ
ପଳିଆଇଲି ବା ମାଡଳ ଗଳ ଇଏ ତକିଆ ଟଣା ଟଣି ଏମିତି ହେଲେ
ହୁଁ।
ତା ପିଆଜ ହୁଁ ତ କାଲି ତମ ରଜ ମହୋଉତ୍ସବ କଣ କେମିତି ହେଲା? ବର୍ଷା ଥୋପେ ଥୋପେ ପକେଇଲା ତ
ଆମର ରଜ ମହୋତ୍ସବ ବର୍ଷା ହେଲା ବର୍ଷା ପରେ ସବୁ ଗଲେ ଖାଇବା ପିଇବା ତ କାଲି ଭୋଜିଥିଲା। ତାପରେ ମୋ ମାମା ଗଲା ଆଠଟା ସାଢେ ଆଠଟା ବେଳକୁ ତାର ସେଇଠି ଦେଖ ଦେଖିଲା ଦେଖିଦୁକା କି ଯୋଉ ମ୍ୟୁଜିକ୍ ଚେୟାର ହେରିକା ହଉଥିଲା ସ୍ତ୍ରୀ ଲୋକଙ୍କୁ ଡାକିଲେ ମାମା ତାର ଖେଳିଲା ହଁ ମତେ ଫୋନ କରିଥିଲା ଯେ ମୁଁ କହିଲି କହିଲା ଖେଳିମି ମୁଁ କହିଲି ଡା ନା କହିଲା ଡାକୁଛନ୍ତି କଣ କରିମି ସବୁ ଯାଉ ଏ ମୁ କହିଲି ଆ ଖେଳିବୁ ଯଦି ଖେଳୁନୁ ଆଉ ଦେଖିକି ଖେଳିବୁ ନା ଡେରି ହବ କ ସେ ଆଇଲା ସାଢେ ଦଶଟାରେ ଡେରିରେ ବା ଗଲା ସାଢେ ଆଠଟା ବେଳେ ଗଲା ସେଇଆକୁ ଆ ବର୍ଷା ବର୍ଷା ହଉଥିଲା ନା
ଥୋପେ ଥୋପେ ପକଉଥିଲା ବେଶୀ ତ ଜୋରେ
ପାଖରେ ସବୁ ହଉଥିଲା ହଁ ଟିକେ ଟିକେ ପକେଇଲେ ବି ଆଉ ଆ ଛୁଆ ପୁରା ଓଦା ହେଇକି କଣ କରିପାରିବେ କି?
ଆମର ଯୋଉ ପାର୍କ ଭଳିଆ ହେଇଛି।
ହଁ ସେଠି ହଉଥିଲା ଏଇ ଯୋଉ ଏଠି ମ ଶିବ ମନ୍ଦିର ପଛପଟ ଯୋଉଟା ଜାଗା ଟାକୁ ସ ସଫାସଫି କରିକି ସେଇଠି କରୁଥିଲେ।
ହଉଛି ତ ପାଖରେ ତ ମା ଥିଲେ। ହାଲୋ।
ମୋ ହଁ ମା ପା ବଡ ମା ଯାଇଥିଲା ସାନ ମା ଆଉ ଗୁଣ୍ଠ ମା ଥିଲେ।
ଗୁଣ୍ଠ ମା ଏଇଯିଏ ଯୋଡାବର ମା
ହଁ।
ନାଇଁ ତୋ ମାମା ଏକୁଟିଆ ଯାଇଥିଲେ ନା ଆଉ କାହା ସାଙ୍ଗେ ଯାଇଥିଲେ?
ନାଁ ମୋ ମାମା ଯାଇଥିଲା ଗାଁ ର ସବୁ ସ୍ତ୍ରୀ ଲୋକ ଯାଇନଥିଲେ।
ସାଙ୍ଗରେ କାହା ସାଙ୍ଗେ ଯାଇଥିଲା ନା ଘରୁ ଏକୁଟିଆ ଚାଲି କି ଗଲା?
କେୟାଣି ତା ଯାଇଥିବ ଏଇଠୁ ସିଏ ତ ସେତେଓଳୁ ପଳେଇଲେଣି ସବୁ। କି କଣ ଯାଇଥିବ କା ସହିତ ମିଶି ନା ଚାରି ଜଣ ପରେ ବାହାରିଗଲା।
ଆଉ ହଉଛି କଣ ପ୍ରାଇଜ ଦେ ଦେଲେ ଦେଲେ ନା କଣ ଯିଏ ଫାଷ୍ଟ ହେଲା।
ଯିଏ ଫାଷ୍ଟ ହେଲା ତାକୁ ପ୍ରାଇଜ୍ ଦେଇଥିବେ ସେକେଣ୍ଡ କୁ ପ୍ରାଇଜ୍ ଦେଇଥିବେ ଥାର୍ଡ କୁ ଦେଇ ଥିବେ ସାଠିପିକେଟ ଟ୍ରଫି ସବୁ ଆମର
ସେଗୁଡା କଣ ହବ ସାଠିପିକେଟ୍?
ଆଉଗୋଟେ ଖେଳୁଥିଲେ ରଖିବେ ଆଉ କଁ।
ହଁ ଚାକିରି କରିବେ ପ୍ରମାଣ ଆଉ ଏଇ ଯୋଉ ଖାଇବାକୁ କଣ କରିଥିଲେ ଭୋଜିରେ?
ଅରୁଆ ନା ଅରୁଆ ନୁ ଭାତ। ଅରୁଆ ଅରୁଆ ଡାଲମା ଆଉ ଖ- ଟା ଭଜା।
ହୁଁ ତମ ଘରକୁ ନେଇଥିଲେ ଘରକୁ ବି ଦେଇଥିଲେ?
ନାଁ ନାଁ ସେଇଠି ଯିଏ ଗଲା ଖାଇବ। ହଁ ବଳି ଥିଲା ନା କଣ ଡାଲମା।
ତ ମାମା
ଯୋ ମୁଁ ମୁଁ କିଛି ଖାଇଲିିନି ଲୋ ମାମା ଆଣିବ ବୋଲି ମୁଁ ତାକୁ ଫୋନ୍ କରିକି ମନା କରିଦେଇଥିଲି ମୁଁ କହିଲି ନା ତୁ ଆଣିବୁନୁ ମା ତାର ଗୋଟେ ପ୍ଲେଟ୍ ନେଇ ଆସ ଥିଲା ତ ମୋ ପାଖରେ ଆଣିକି ଥୋଇଲା ମୁଁ କିନ୍ତୁ ଖାଇଲିିନି ମୁଁ କହିଲି ସାନମା ତୁ ନେଇ ଯା ଖାଇବୁ। ଆରେ ଏଇ ଯୋଉ ସନ୍ଧ୍ୟା ବେଳେ ଆମ ଟୋକା ନେଇ ଆସିଥିଲା ସବୁ ଗୁପଚୁପ୍ ପିଜା ଫିଜା ଏଇରା।
କିଏ ଲୋ ମାନେ ଏଇ ଯୋଉ ଇଏ ହଁ କୋଉଠୁ ଯାଇଁକି ଆଣି
ଏଇ ଅମୁଲ ପାଲର ରୁ।
ହଁ କୋଉଠୁ ପଇସା ତା ବାବା କତିରୁ ନା
ହଁ ମା ଦେଇଥିଲ ନା
ଆ ରଜ ଖର୍ଚ୍ଚ କରିବା
ହଁ।
ଆ ହେରା ଖାଇଦେଉଚୁ ଆଉ ତୋର କୁଆଡୁ ହଉ କାଛିବ ଆଉ ହଉ।
ନାଁ ଆଉ କଣ। କଣ କର ଶୋଇବୁ ଯାଇକି ତ ଦେଖେ ମାଡ ଗୋଳ ଶଇଲା ନା। ରଖୁଚି।